ହାଲୋ।
ହାଲୋ।
ଦିଦି କଣ କରୁଛ କି?
ଏଇଠି ବସିଛନ୍ତି।
ରୋଷେଇ ସରିଲାଣି?
ହଁ।
କଣ ଆଇଟମ ଆଜି ବନେଇଚ?
ଶାଗ ତରକାରୀ ଭାତ।
ଆଉ ରଜରେ ବୁଲାବୁଲି କରିବାକୁ ଯାଉଚ ନା?
ହଁ ଯିବା ଆଉ।
କୋଉଠିକି ଯିବ ବେଲବାହାଲି।
ହଁ।
ପୁଅ ଝିଅ।
ମୋର ଏଠି ଟାୱର ପାଇବନି ପଦା କୁ ଯାଏ। ଖାଇ ଛି। ହ୍ୟାଲୋ।
ପୁଅ ଝିଅ।
ଏଇଠି ଅଛନ୍ତି।
କାମ ସଇଲାଣି?
ହଁ।
ଖାଇଲଣି ନା ଖାଇନ।
ନା।
ତୁମ ଶାଶୁ ଶଶୁର ଖାଇଲେଣି ନା।
କଣ?
ମୁଁ କହିଲି ତୁମ ଶାଶୁ ଶାଶୁର ଖାଇଲେଣି ନା।
ତମେ କୋଉଠି ଅଛ କି?
ଆମେ ଆମ ଘରେ ଅଛୁ।
ଘରେ।
ହୁଁ। ହା ହା।
ଖାଇସାଇଲଣି ନା।
ନା ଖାଇନୁ। ଏବେ ଖାଇ ମୁୁଁ। ବାପା ବୋଉ ଖାଉଛନ୍ତି ଖାଇସାଇନେ ଆମେ ଖାଇ ଏଇଠି ବସିକି ତୁମ ସାଙ୍ଗରେ କଥା ହଉଚି। କାମ ଏବେ ସଇଲା।
ହଁ।
ଆଉ ରଜ ପାଇଁ ହଁ ଦେହ ଭଲ ଅଛି। ଆଉ ରଜ ପାଇଁ ନୂଆ ଡ୍ରେସ ଶାଢ଼ୀ
ଆଉ ହଁ ଆଣିବା ଆଉ।
ହୁଁ। ହୁଁ। ଡ୍ରେସ ଆଣିଲେ ଆମର ଗୋଟେ ବ୍ଲାଉଜ ସିଲେଇ କରିଦବ। ଶାଢ଼ୀ ଆଣିଲେ। ଆଉ ଭାଇ କୁଆଡ଼େ ଯାଇଛନ୍ତି କି?
ହାଟକୁ।
ବେପାର ହଉଛି ନା।
ହଁ ହଉ ହଉଚି। ତମର ଆଜି କଣ ରୋଷେଇ କରିଛ କି?
ଆମର ଡ଼ାଲମା। ଆଳୁ ପୋଟଳ ଭଜା। ଶାଗ ଭଜା। ଏମିତି ଆଉ। ବାଡ଼ିରେ କଣ ଲଗେଇଚ ଗଛ?
ବାଇଗଣ, ଭେଣ୍ଡି, ବିଲାତି
ଆଉ ବାଡିରେ ବାଇଗଣ ବିଲାତି ଫଳିଲେ ଦିଟା ପଠେଇବ।
ହଁ।
ଆଉ। ତମ ଦେହ ଭଲ ଅଛି ନା?
ହଁ ଭଲ।
ଆଉ କଣ ଜର ହେଇଥିଲା ଶୁଣିଥିଲି କମିଗଲାଣି ନା?
ହଁ କମିଗଲାଣୀ। ସି। ଆଜି ହାରିଗଲେ। ଟୋଟାଲ।
ଘରେ ଆଉ କେହି ନାହାନ୍ତି କି? ହ୍ୟାଲୋ। ଆ ଦରମା ଆସ ଆ । ହ୍ୟାଲୋ। ହ୍ୟାଲୋ।